ଆଜ୍ଞା ମ୍ୟାଡ଼ାମ। ଆଜ୍ଞା ନମସ୍କାର ମ୍ୟାଡ଼ାମ।
କିଏ, ନମସ୍କାର ସାର୍।
ଆଜ୍ଞା, ଆଜ୍ଞା ନମସ୍କାର ଭା
କଣ କରୁଥିଲେ?
ହଁ ମ୍ୟାଡ଼ାମ ଏଇ ଟିକେ। ଏ ଥିଲା ତ ଟିକେ ଆଜି ଚାରା ରୋପଣ ଥିଲା ଟିକେ କାର୍ଯ୍ୟକ୍ରମ ଥିଲା ସେ ଟିକେ ଯାଇ, ସ୍ଲୁ ଏବେ ଗାଧେଇ ପାଧେଇ ଆସି କି ଡ୍ରେସ୍ ଟିକେ ମ୍ୟାଡ଼ାମ ଆଉ।
ଓହୋ ଚାରା ରୋପଣ। ହ ନା ଆପଣ ଅଞ୍ଚଳ ଗଛ ସବୁ ନା କଣ?
ଆଜ୍ଞା ଆଜ୍ଞା ଠିକ। ଫାର୍ମର ହିସାବରେ କରୁ ଆଉ ଯେତିକି ଆମର ମାନେ ଧାନ ଚାଷ ହେଲା। ଆଉ ବର୍ତ୍ତମାନ ତ ଟିକେ ଚାଷ ବର୍ତ୍ତମାନ ବାରି ବର୍ଷା ଟିକେ ପ୍ରୋବ୍ଲେମ ଅଛି। ତ କରୁଛି। ସେଥିପାଇଁ ଟିକେ ଫଳା ଫଳ ଫଳନ୍ଦ ହେଇପାରୁନାହିଁ।
ହଁ। ଆଚ୍ଛା ଆଚ୍ଛା ଆପଣଙ୍କ ସେପଟେ ବର୍ଷା ହେଇନି କି?
ଅଁ ହଁ ବର୍ଷା ହେଇଛି। କିନ୍ତୁ ଏତେଟା ବର୍ଷା ହେଇନି। ସେ ମାନେ ମୌସୁମୀ ତ ଆସିନି ଏବ ଯାଏ ସେ କମ୍ପିଟ ହେଇନି ପୁରା ସେଥିପାଇଁ ଆଇ ମୁଁ ବର୍ଷେ ଅଳ୍ପ ଅଳ୍ପ ହଉଚି ସେଥିରେ ଆଉ କିଛି ହଳ ହେଇ ପାରୁନି ଆଉ।
ହଁ ଆପଣଙ୍କର କଣ ନିଜର କ୍ଷେତ ଅଛି?
ହଁ ହଁ ନିଜର କ୍ଷେତ।
ଆଛା ଆପଣ କରନ୍ତି ଚାଷବାସ
ଆଜ୍ଞା ଆଜ୍ଞା।
ଓହୋ ଖାଲି ଧାନ ହୁଏ ନା ଆଉ କଣ ବିରି ମୁଗ କୋଳଥ କିଛି ବି
ମୁଗ ତ ମିଗୁ ହୁଏ ବିରି ଆମ ଏପଟେ ହୁଏନି। ସେ ମୁଗ ହୁଏ ଧାନ ଚାଷ ହୁଏ ପରିବା ପତ୍ର ବି ଆମର ଯୋଉ ଅ ଜଉ ଅଲଗା ଜମି ସବୁ ପରିବାପତ୍ର ଲଗା ଲାଗି କରାଯାଏ ଏ ସବୁ ଆଉ।
ପରିବା ଆପଣ କଣ ଖରା ଦିନିଆ ପରିବା କରନ୍ତି ନା ସବୁ ଋତୁରେ ପରିବା ଚାଷ ହୁଏ
ନା ନା ଖରା ଦିନ ତ ହେଇପାରିବନି ଆମର ସେଇ ଯଉଁ ତ ଶୀତଦିନିଆ ଏବେ ଆମର ଯଉଁ ଅ ଅ ଅକ୍ଟୋବର ନଭେମ୍ବର ବୋଳୁ ସବୁ ଲଗାଯିବ।
ଆଛା ଲଗେଇଲେ ଫଳ କିନ୍ତୁ ହୁଏ କେତ କେ
ଅହଁ ହଁ ସେ ଦି ମାସ ଭିତରେ ପଳେଇ ଆସି କୋବି ଚାରା ଆଉ ଆମର ହଉଚି ଓଲକୋବି ଫୁଲକୋବି ବନ୍ଧାକୋବି ଆଉ ଟମାଟର ଏସବୁ ବାଇଗଣ ଏସବୁ ଲଗାଯ
ଆଛା ଭେଣ୍ଡି ପୋଟଳ ଏଗୁଡ଼ା କିଛି ଲଗାନ୍ତିନି
ହଁ ହଁ ହଁ ନା ପୋଟଳ ଲାଗେନି ଭେଣ୍ଡି ଲାଗେ। ପୋଟଳ ପାଇଁ ଟିକେ ବାଲିଆ ଜମି ଦକାର ଆମର ଗୋଟେ ବାଲିଆ ଜମି ନୁହେଁ ତ।
ଧାନ ଧାନ ସେମିତି ବାର ମାସ ଧାନ ନା
ହଁ ନା ନା ଧାନ ହଉଛି ଧାନ ହଉଚି ସେଇ ଏଇ ବର୍ତ୍ତମାନ ହଳ ହବ। ଏଇ ସିଜନ ଟା ହଳ ହେଇକି ବୁଣା ଯିବ ସେ ଠିକିି ଆମର ଅ ଅଗଷ୍ଟ ଅଗ ଅଗଷ୍ଟ ସେ ସେପ୍ଟେମ୍ବର ଅଗଷ୍ଟ ସେପ୍ଟେମ୍ବର ବେଳକୁ ହୁରାହୁରି ଚାଲିବ ଆଉ ଅଗ ଦେଇ ଚାଲିବ।
ଆଛା।
ଅଗଷ୍ଟ ନାଇ ଜୁଲାଇ ଜୁଲାଇ ବେଳୁ ବେଳେବେଳେ ଚାଲିବ।
ଆଛା। ରବି ଚାଷ ଯୋଉଟା ହୁଏ ଖରା ଦିନେ ସେଟା କରନ୍ତିନି
ଉଁ ଟାଇଚେନ କୁହାଯାଏ ସେଟାକୁ ସେଟାକୁ ହୁଏ ଯେ କିନ୍ତୁ ବର୍ତ୍ତମାନ ସେ ସମୟରେ ଆମର ଚାଲିଥାଏ ମୁଗ। ମୁଗ ଫେର ଆସିଙ୍କି ତାକୁ ବାଡା ବାଡି କରି ଉଡା ଉଡି କରିବା ସିଏ ହେଲା ବା ଟାଇମ ଟା କି ଆଉ ସେଥିପାଇଁ ତି ତାପରେ ଟାଇଚିନ ହେଲେ ଟିକେ ପାଣିର ସୁବିଧା ନାହିଁ। ଆଉ ସେଥିପାଇଁ ଏବେ ବର୍ତ୍ତମାନ ମେଘା ପ୍ରକଳ୍ପ ଚାଲିଚି ଯଦି ସେ ହେଲା ପରେ
ବୁଝିଲି ସାର।
ତାପରେ ହବ ଆମର
ଆଜ୍ଞା।
ଆଉ ଆପଣ ଙ୍କର ଙ୍କ ଙ୍କ ମ୍ୟାଡ଼ାମ୍
ଆମର ନାଇଁ ନାଇ ଆ ଆଁ ସାର୍ କାମର କିଛି ନାହିଁ ମୁଁ ଏମତି ପ୍ରାଇଭେଟରେ ଗୋଟେ ଜାଗାରେ କାମ କରୁଚି। ଆଁ ଡାଟା ଏଣ୍ଟ୍ରି ଭଳିଆ କାମ ଅ ବ୍ୟାକ୍ ଅଫିସ କାମ ରହୁଚି ସବୁ ଅ ଏଇ କମ୍ପ୍ୟୁଟରରେ। ପିଲାଙ୍କ ଡାଟା ସବୁ ସ ସଲିଷ୍ଟ କରିବା ଏକ୍ସେଲରେ କାମ ଡାଟା ଏମ ଆଟେଣ୍ଟ କରିବା ଡାଟା ଆଟନାସ ପକେଇବା ମୋର ଏଇ ସବୁ କାମ।
ଆଛା ଆଛା ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ଆଉ।
ଆଜ୍ଞା ଆଜ୍ଞା ଡାଟା ଏଣ୍ଟ୍ରି ଅପରେଟର। ଆଉ ଆପଣ ସକାଳୁ କଣ ଜଳଖିଆ କରିଥିଲେ?
ସକାଳୁ ଏଇ ଟିଫନ୍ କରିଥିଲି ଯେ ମାର୍କେଟରେ ଯାଇଥିଲି ତ ସେଇଠି କରିଦେଇଥିଲି ଟିଫନ ଆଉ।
ଆଛା।
ଏ
ଖାଇବାକୁ ପନିପରିବା ତ ଚାଷ କରୁଛନ୍ତି ସାଧା ଭଲ ଲାଗେ ନା ଆମ
ନା ମତେ ସାଧା ଭଲ ଲାଗେ ଆଉ ଆମିଷ ଉପରେ ମଟନ ସେମତି ଲାଗେ ସେତେବେଳେ କେ କେତବେଳେ କେମତି ଖାଏ ସେମିତି ନନଭେଜ୍ ସର୍ବତ ଖାଏନି କିନ୍ତୁ ଭେଜ ମୋ ପାଇଁଁ ଭଲ ଏ ସବୁ ଆଉ ଯେହତୁ ମୋର ଟିକେ ଥିଲା ତ ଗଲବ୍ଳାଡ଼ର ପ୍ରୋବ୍ଲେମ୍ ଥିଲା ଷ୍ଟୋନ୍ ଥିଲା ସର୍ଜରୀ ପରେ ମୋର ସର୍ଜରୀ ହେଲାଣି ଦଶବର୍ଷ ତଳୁ ତ ବଟ ଡକ୍ଟର ଯେହେତୁ କହିଥିଲା ତୁମେ ନନ୍ଭେଜ୍ ଟିକେ କମ୍ କରିବ ସେଥିପାଇଁ ମୁଁ ସେ ପ୍ରଟୋକଲ ଜାରି ଚାଲିଛି ମୋର ଆଉ ମାନେ ଆଉ ଚେଞ୍ଜ କରୁନି ଆଉ। ହ
ଆଉ ଯୋଗ କରନ୍ତି ସାର୍ ଆପଣ ନା ନାଇଁ?
ହଁ ହଁ ଡେଲି ମର୍ଣିଂ ମୋର ରହେ। ନ୍ୟ ସହିତ ତାପରେ ଆଜ୍ଞା।
ଆଛା ନାଇଁ ଏବେ ଯୋଗ ଦିବସ ନାହିଁ କି। ସେଥିପାଇଁ ପଚାରିଲି ଯୋଗ କରନ୍ତି ନା କରନ୍ତିନି। ଆଜ୍ଞା। ଆଉ ଆପଣଙ୍କର ପ୍ରଫେସନ କଣ ସେଇମାନେ ଚାଷବାସ ନା ଆଉ କିଛି ଅଲଗା?
ନା ତା ସହିତ ବି ଅଲଗା ଅଛି? ମୋର ଗାଡ଼ି ବିଜନେସ୍ ବି ଅଛି। ଓ ସେ ଏ ଟ୍ରାକ୍ଟର ଅଛି। ଟ୍ରାକ୍ଟର ଆମର ହଳ ଫଳକୁ ନେଇକି ବୁଲାଏ ତା ସହିତ ଆମର ନିଜେ ଜମିରେ ନେଇ ଚାଷ କରାଯାଏ। ଏନ୍ଟି ସବୁ
ଓହୋ ନିଜର ଟ୍ରାକ୍ଟର ଅଛି?
ହଁ ହଁ ନିଜର ଅଛି।
ଆପଣଙ୍କର ତ ଭଲ ସେଥିରୁ ବିଜନେସ ବି ହଉଥିବା ନିଜ ତ ବାଡିର କାମ ହଉଥିବ ଆଉ ଯଦି କାହାର ବି ଦରକାର ପଡୁଛି। କଉ ଆପଣ ନିଜର କରନ୍ତି ଆଉ କାହାକୁ ଦିଅନ୍ତିନି ଆଉ କାହା ସେମିତି ହେଲା ଆପଣଙ୍କୁ କିଛି ପଇସା ବି ମିଳିଯାଆ
ହଁ ପଇସା ତ ମିଳିଯାନ୍ତା କିନ୍ତୁ ସେତିକି ମୋର ଟାଇମ ହବନି। ସେଥିପାଇଁ ମୁଁ
ବୁଝିଲେ ଆଉ ଆପଣଙ୍କର ସାର୍ ଅଜ ରଜ କେମିତି ଗଲା ରଜରେ କଣ ସବୁ କଲେ ନା ବୁଲାବୁଲି କରି ନାହାନ୍ତି କିଛି?
ହଁ ରଜରେ ପାଖାପାଖି ତ ଏଇ ବର୍ଷା ତ ପ୍ରଖର ଆମରଟିକେ ଘର କାମ ହଉଛି ତ ସେଥିପାଇଁ ଟିକେ ଯାଇ ହେଲାନି କୁଆଡେ।
ଆଚ୍ଛା ଆଚ୍ଛା ନୂଆ ଘର କରୁଛନ୍ତି ନା କଣ?
ନା ନା ସେ ଘର ନୂଆ ଘର ଟାଇପ୍ ର ଆଉ ମାନେ ହେଇଥିଲା ସେଠି ମାନେ ଇଏ କରାହେଉଛି ଆଉ ମାନେ ହେଇଥିଲା ତାକୁ ଆଉ ଟିକେ ମଡିଫାଇ କରିବା ପାଇଁ ଆଉ
ଆଛା ବୁଝିଲି। ରଜରେ ପିଠାପଣା ଖାଇଲେ ଘରେ ହେଇଥିଲା ସବୁ।
ଏଇ ଘରେ ଘରେ ତ ସବୁ ହଉଛି ଆଉ ସେ ବୋଉ କରନ୍ତି ସବୁ। ଏସବୁ
ଓହୋ ଆପଣ ସାର୍ ଭୁବନେଶର କେବେ ଆସୁଛନ୍ତି ବୁଲିବା ପାଇଁ?
ହଁ ଭୁବନେଶର ପ୍ରାୟ ଯାଏ କାମରେ ଯାଏ ମୁଁ
ଆଚ୍ଛା ଭୁବନେଶ୍ୱରରେ ସବୁ ଜାଗା ବୁଲାବୁଲି କରିଛନ୍ତି? ଯାହା ସବୁ ବୁଲିବା ଜାଗା ଅଛି ନା ନାଇଁ ବୁଲାବୁଲି କିଛି କରିନାହାନ୍ତି
ନା ନା ଯାଇଛି ଯାଇଛି ଭୁବନେଶ୍ଵରରେ ଓଡିଶାରେ ପ୍ରାୟ ତ ମୁଁ ବୁଲି ସାରିଛି।
ଆଜ୍ଞା।
ଆଉ।
ଓଡିଶାର କୋଉ କୋଉ ଜାଗା ଯାଇଛନ୍ତି? ମୁଁ ଯାଇଛି ଯେ ମୁଁ କିନ୍ତୁ ସବୁ ଜାଗା ଯାଇନି ସେଥିପାଇଁ ପଚାରୁଛି। କୁଆଡେ ସବୁ ଯାଇଛନ୍ତି?
ପୁରୀ ଯାଇଛି ଆମର କୋଣାର୍କ, ପୁରୀ, କୋଣାର୍କ ଚନ୍ଦ୍ରଭାଗ, ଆମର ଫେମସ ଅଇକା ସିଏ। ଦ୍ଵିତୀୟତ ରହିଲେ ଆମର ଭୁବନେଶ୍ଵର ଲିଙ୍ଗରାଜ ଟେମ୍ପୁଲ ଆଉ ଯଉ ସବୁ ଟେମ୍ପଲ ସବୁ ରହିଲେ ସେଇଠି ସବୁ ଯାଇଛି ଆଉ ଏଇ ସବୁ ଆଉ ଭୁବନେଶ୍ୱଵର ତ ସେମିତି ଭୁବନେଶ୍ୱର ଆକ୍ଚୁଆଲି ମନ୍ଦିର ମାଳିନୀ ରାଜ୍ୟ ବୋଲି ମାନେ ବୋଲି କହାଯାଏ। ଡିଷ୍ଟ୍ରିକ ସହର ବୋଲି କୁହାଯାଏ ମନ୍ଦିର ତ ସବୁଆଡେ ଅଛି ତ ସେମିତି ଲିଙ୍ଗରାଜ ଟେମ୍ପଲ ଭଲ ମନ୍ଦ ଏ ସବୁ
ହୁଁ ଅଲଗା କୋଉ ଜିଲ୍ଲା ଯାଇନାହାନ୍ତି ମାନେ ବୁଲାବୁଲି ପାଇଁକା? ଯେମିତି କିି ପାରାଦୀପ ହେଲା କି ଏପଟେ ଆମର ସମ୍ବଲପୁର
ଘଣ୍ଟେଶ୍ୱରୀ
ଆଜ୍ଞା ବଲାଙ୍ଗୀର ଯେମିତି ଅଛନ୍ତି ନୃସିଂହନାଥ ଅଛନ୍ତି। ଅଛନ୍ତି ଅଲଗା ଝରଣା ଅଛି ସବୁ
ଆଜ୍ଞା ନା ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଯାଇନୁ।
ଆଚ୍ଛା। ଗଜପତି ଯାଇଛନ୍ତି ମୟୁ
ମୟୂରୀଭଞ୍ଜ ମ ହଁ ହଁ ମୟୂରଭଞ୍ଜ ଯାଇଛି ବାରିପଦା ଯାଇଛି। ସେଆଟା ଫେମସ ହୋଉଛି ତ ଟ ନା ଆଉ
ହଁ ମୁଢି ମାଂସ ତ ଫେମସ ଆଉ। ବୁଲିବା ଜାଗା ବି ଅଛି ଗୋଟେ ଖୀଚ ଚିଂ ମନ୍ଦିର କଣ ଗୋଟେ ଅଛି ମାଙ୍କ ମନ୍ଦିର ହଁ ଆଉ ସେଠି ଆମର ଶିମିଳିପାଳ ଅଭୟାରଣ୍ୟ ବି ରହୁଛି। ଯାଇଛନ୍ତି ମୟୂରଭଞ୍ଜର?
କଣ ଶିମିଳିପାଳ? ମାନେ ଯାଇଥିଲି ଥରେ ଯାଇଥିଲି ବର୍ଷା ହେଲା ବୋଲି ଭିତରକୁ ଛାଡିଲେନି ଆଉ ଆମେ ଯାଇ ଆମେ ଫ୍ରେଣ୍ଡ ସବୁ ଯାଉ ରିଟର୍ଣ କରିକି ପଳେଇ ଆସିଥିଲୁ।
ଓହୋ ସେଠି ଲୁଲୁଙ୍ଗ ବୋଲି ବି ଗୋଟେ ଜାଗା ଅଛି। ଅଛି ବାରିପଦା ଲୁଲୁଙ୍ଗ ଜାଣିଥିବେ ସେଠି ଷ୍ଟ୍ରବେରୀ ଚାଷ ବି ଏବେ କରାହେଉଛି। ମାନେ ତା ଋତୁରେ କରାହଉଛି ଶୀତ ଋତୁରେ ନା କଣ?
ଆଚ୍ଛା ଆଚ୍ଛା।
ହଁ।
ମୁ ତ ସିଆଡେ ତ ଯାଇନୁ ପ୍ରାୟ ଆମେ।
ଆଚ୍ଛା ଶିମିଳିପାଳ କିନ୍ତୁ ଯାଇ
ମାନେ ଭିତରେ ହଁ ଭିତରେ ଏଣ୍ଟ୍ରି କଲେନି ବର୍ଷା ହଉଥିଲା ନା ସିଏ କହିଲେ ଏଇ ଟାଇମ୍ ରେ ଭଲ ନୁହଁ ଗାଡି ଖାଡି ଫସିଯିବ କୋଉଠି କଣ ହବ? ମାନେ ଯେ ରା ଆମ୍ ମୁଁ ଅସୁବିଧାରେ ପଡ଼ିବେ ମାନେ ଭଲ ହାତୀଫାତି ଭାଗ ଭାଲୁ ବର୍ତ୍ତମାନ କିଏ ଭାରିବ କରିବ ଏଇ ହିସାବରେ ସେ ପ୍ରୋଟେକ୍ସନ ତାଙ୍କ ହିସାବରେ ସେ ଛାଡି ମନା କଲେ ଆଉ।
ଆଚ୍ଛା ସେଇଟା ଅଭୟାରଣ୍ୟ ନା କୋଉ ସମୟରେ କଣ ପଶୁ ଜନ୍ତୁ ଆସିଯିବେ। ଆଉ ନିଜ ଜୀବନ୍ତର ଦେଖା କରିବାକୁ ପଡିବ ନା ହଁ
ହ
ଏପଟେ ପାରାଦୀପ ଜଗତସିଂହପୁର ଯାଇନାହାନ୍ତି?
ହଁ ପାରାଦୀପୀ ନା ପାରା ହଁ ପାରାଦୀପ ଯାଇଚି ପାରାଦୀପ ପୋର୍ଟ ଯାଇଚି।
ଆଚ୍ଛା ସାଉଁ ସେଠି ଅଛି। ଏ ଯୋଉଟା ସା-ସାରଳା ମନ୍ଦିର ଗୋଟେ ଅଛି। ଯାଇନାହାନ୍ତି?
ନା ଶିଆକୁ ଆଉ ଯାଇନୁ ଆଉ।
ଓହୋ ଏପଟେ ଫୁଲବାଣୀ ଯୋଉ ରହୁଚି ଆମର ଦାରିଙ୍ଗବାଡି ଆମର କୁହନ୍ତି ଓଡିଶାର ସେଇଟା କାଶ୍ମୀର ବୋଲି ସେଟା
ଦାରିଙ୍ଗ ବାଡି ନା କେବେ ଯାଇନି ସେଠିକୁ ଆମେ।
ଆଚ୍ଛା ନାଇଁ ତାକୁ ଓଡିଶାର କାଶ୍ମୀର କୁହନ୍ତି ନା ସାର୍ ଆଉ ସେଠି ଭଲ କଫି ଚାଷ ହୁଏ ଗୋଲମରିଚ ଚାଷ ଆଉ ହଳଦୀ ବି କନ୍ଧମାଳ ହଳଦୀ ବି ପ୍ରସିଦ୍ଧ ଜା ଣିଥିବେ ସେଠି ବି ହଁ ମିଳେ କନ୍ଧମାଳ ହଳଦୀ ସବୁ ଦେଶୀ ଜିନିଷ ମେଳ ସାର୍ ଗଲେ ପାଇବେ ଯଦି କେବେ ବୁଲିବା ପାଇଁ ଜିବେ ଶୀତ ଦିନ ହିଁ ଯିବେ ସେଠି ବୋହୁତ ଜଳପ୍ରପାତ ଅଛି ଆଉ ଭଲ ପାହାଡ ଜାଗା ମାନେ ଭଲ ଲାଗିବ ସେ ଜାଗା ଟା ବୋହୁତ ଭଲ। ହଁ ବେଶୀ ଜିନିଷ ବି ମିଳିବ। ହଁ ମୁଁ ଯାଇଥିଲି ଏଇ ବର୍ଷେ ତଳେ ଯାଇଥିଲୁ। ପରିବାର ସହିତ ସମସ୍ତେ ତିନି ଦିନ ରହିକି ବୁଲିକି ଆସିଚୁ ଫୁଲବାଣୀ କନ୍ଧ ମାଳ ଦିଟା ଜାଗା ଅ ପୁରା ଭଲ ଭାବରେ ବୁଲିକି ଆସିଚୁ। ମନ୍ଦିର ମନ୍ଦିର ଏସବୁ ନାହିଁ। କିନ୍ତୁ ବୁଲିବା ପାଇଁ ଅଛି ଭଲ ଭଲ ପାର୍କ ଅଛି ପ୍ରଜାପତି ପାର୍କ ରହିଲା ସବୁ ଜିନିଷ ବୁଲି ପାରିବେ। ଆଉ ଯଦି ଶୀତ ଦିନେ ଅଧିକ ଥଣ୍ଡା ପଡୁଚି ବରଫପାତ ବି ଦେଖିପାରିବେ।
ଆଜ୍ଞା ହଁ ହଁ ଅଧିକ ଥଣ୍ଡା ପଡ଼ିଲେ ଇଏ ହବ।
ହଁ ସାର୍ ଦେଖନ୍ତୁ ଯଦି କେବେ ଯିବେ ଆଉ।
ଆଜ୍ଞା, ଆଜ୍ଞା।
ଆଜ୍ଞା ରଖୁଚି ସାର୍ ପରେ କଥା ହବ ଆଉ ଆଜ୍ଞା।
ରହିଲେଣି ନମସ୍କାର।